ଆଜ୍ଞା ନମସ୍କାର ହ୍ୟାଲୋ।
ହଁ ଭାଇ ନମସ୍କାର।
ନମସ୍କାର ଆଉ କଣ? ଶୁଭ ଅପହ ଆପଣଙ୍କୁ ବହୁତ ଶୁଭ ଅପରାହ୍ନ। ଏବଂ ମୁଁ ଏହାୟକୁ ପ୍ରାର୍ଥନା କରିକି ଆପଣ ଖୁସିରେ ରୁହନ୍ତୁ ଭଲରେ ରୁହନ୍ତୁ। ତ ଆଜିର ବିଷୟ ବସ୍ତୁ ଟା ଆମର ଏଇଆ ରହିବ କି କଣ ରହିବ ତ ଆପଣ କୁହନ୍ତୁ ଆଜିର ବିଷୟ ବସ୍ତୁଟି ଆମର ବି ଛାତ୍ର ଜୀବନ ର ବିଷୟରେ ନା କଣ?
ଆଚ୍ଛା ଠିକ ଅଛି ଠିକ ଅଛି।
ଛାତ୍ର ଜୀବନ ଉପରେ? କଣ କହୁଛନ୍ତି ଆଚ୍ଛା ଆପଣ ମତେ ପ୍ରଥମ ତ କୁହନ୍ତୁ ଆଉ ଆପଣଙ୍କ ଛାତ୍ର ଜୀବନରେ ଆଉ ଯେତିକି ବିଦ୍ୟା ଗ୍ରହଣ କରିଛନ୍ତି କୋଉ କକ୍ଷ ପର୍ଯ୍ୟନ୍ତ କିମ୍ବା କେତେ ପର୍ଯ୍ୟନ୍ତ ଆପଣ ବିଦ୍ୟା ଗ୍ରହଣ କରୁଛନ୍ତି? କହିପାରିବେ କି?
ହୁଁ ତ ସ୍ନାତକ ତର କରିଛି ଏବେ ମାନେ ଏଇ କିଛି ମାସ ହେଲା ମୋର ପଢା ପଢି ସରି ଯେଉଁ ମାନେ ସ୍ନାତକତର ତ
ହୁଁ।
ହୁଁ ମୁଁ ଚାହୁଁଛି ଆଗକୁ ବି ପଢିବା ପାଇଁ ଆଗକୁ ବି ଯୋଗାଯୋଗ ଚାଲିଛି।
ହୁଁ।
ଆପଣଙ୍କର?
ମୋର ବି ସେଇୟା ଆପଣଙ୍କ ଯେତିକି ପଢା ହେଇଛି ମୋର ବି ସେଇୟା ହେଇଛି। ଆଉ ଛାତ୍ର ଜୀବନ ତ ଆମେ ଜାଣିଚନ୍ତି ବହୁତ ଖୁସି ମଜା ଆଉ ବହୁତ କିଛି ଥାଏ ତା ପରବର୍ତ୍ତୀ ସମୟରେ ତ ବହୁତ ଦୁଃ ଖ ଭରା ଜୀବନ ଆସ ଲାଗିଥାଏ ସାଙ୍ଗ ସା
ପରେ
ପାରିବାରିକ ସମସ୍ୟା ଆର୍ଥିକ ସମସ୍ୟା ବହୁତ କିଛି ସମସ୍ୟା ଆସି ଦେ ପରିଲିଖିତ ହେଇଥାଏ କିନ୍ତୁ ଛାତ୍ର ଜୀବନ ଯଦି ଖୁସି ସୁଖ ମିଳିଥାଏ ମିଳିନଥାଏ ତ ମୁଁ ଆପଣଙ୍କ କତିରୁ ଚାହିଁବି କି କିଛିରେ ଆପଣ ଛାତ୍ର ଜୀବନରେ ହେଇଥିବା ଯୋଉ ଥଟାଳିଆ ମଜାଳିଆ କିମ୍ବା ବହୁତ ମାନେ ଯୋଉଟା ଆପଣଙ୍କୁ ଆନନ୍ଦିତ କରିଥିବ ସେଇଭଳିଆ ଜିନିଷ କିଛି ମୋତେ ଆପଣ ବାର୍ତ୍ତାଳପରେ ମତେ ଜଣାନ୍ତୁ। କୁହନ୍ତୁ କିଛି ସାଇଲେଣ୍ଟ ଚୁପ୍ ଚାପ୍ ରହିଲେ ହବନି କୁହନ୍ତୁ?
ଟା
ଆଜ୍ଞା।
ହ୍ୟାଲୋ।
ଆଜ୍ଞା! କୁହନ୍ତୁ?
ମୁଁ କହିଲି କି ମୁଁ ଏମିତି ଯେତେବେଳେ ବିଦ୍ୟାଳୟରେ ପଢୁଚି ଥିଲି ତ ବେଶୀ କାହା ସହିତ ମିଶି ହେଲେ ସେ କରେନି, କି କାହା ସହିତ ବି ବେଶୀ କଥାବାର୍ତ୍ତା କରେନି ଯେତିକି ଆବଶ୍ୟକ ସେତିକି ହିଁ କରେ, ଅଧିକ ତା
ଆଜ୍ଞା। ଆଚ୍ଛା ଆପଣ କହିବା ନା ଆପଣ ଚୁପଚାପ ବସନ୍ତି, ମାନେ ବିଦ୍ୟାଳୟ କିମ୍ବା ମା ବିଦ୍ୟାଳୟ ରେ
ହଁ ନାଇଁ ନାଇଁ ମହାବିଦ୍ୟାଳୟ ଯେତେବେଳେ ଗଲି ସେତେବେଳେ ଟିକେ ଏ ଅଲଗା ଆସିଲା କାହିଁକି ନା ସେତେବେଳେ ମୁ ଛୋଟ ଥିଲି ଯେ ତ ବିଦଳୟ ବିଦ୍ୟାଳୟରେ ପଢିଥିଲି, ଆ
ହୁଁ।
ଖେଳୁ ଗଲା ପରେ ସେ ସେତେବେଳୁ ମୁଁ ସବୁ କିଛି ବୁଝିଲି ଦୁନିଆ ବିଷୟରେ। କି କଣ ସବୁ କଥା ଏମିତି ବୁଝିଲା ପରେ ସମସ୍ତଙ୍କ ସହିତ ମିଶିଲି ମାନେ ମୋଠୁ ଯଉମାନେ ମାନେ ବଡ ଭାଇ ଭଉଣୀ ମାନେ ଥିଲେ ତାଙ୍କ ସହିତ ବି ମିଶିଲି, ମୋ ସାନ ଭାଇ ଭଉଣୀ ମାନେ ଯୋଉମାନେ ଥିଲେ ତାଙ୍କ ସହିତ ବି ମିଶିଲି। ଏମିତି ବୋହୁତ କିଛି ମଜା ମସ୍ତି। ବୋହୁତ କିଛି ହେଇଛି ମହାବିଦ
ଯେ କେମିତି କିଛି ଭଲ କାର୍ଯ୍ୟ ଅନୁଷ୍ଠାନ ହୋଉଉଥିବ ଯେମିତି କି ଆମର ବୋହୁତ କିଛି ଥିଲା ନୂତନ ପ୍ରବେଶ ଏବଂ ବିଧାୟକାଳୀନ ହଇନ ସଭା ଯିବ ନିଶ୍ଚିତ।
ପ୍ରଥମତଃ ଆମର ଅ ମାନେ ପ୍ରବେଶ ଆ
ପ୍ରବେଶ ଉତ୍ସବ ଏବଂ ବିଦାୟକାଳୀନ
ହଁ ହଁ ପ୍ରଭେଶ ଉତ୍ସବ
ହଁ।
ମନା ଯାଇଥାଏ ତାପରେ ହୁଁ ପାଠ ପଢିବା ସ ଭିତ ରେ ପୂଜା ହେଲା ଏଠି ସରସ୍ଵତୀ ପୁ ଯାହା ହେଲା ଗୁରୁ ଦିବସ ହେଲା। ଶିଶୁ ଦିବସ ହେଲା ଆମେ ଏମିତି ସବୁ ମିଳିମିଶିକି ପାଳନ କରୁ। ହଉ।
ଆଜ୍ଞା ଶୁଣନ୍ତୁ ଆପଣଙ୍କ କଥା ଟିକେ କଟି କଟି ଆସୁଚି।
ହ୍ୟାଲୋ।
ହୁଁ ଏବେ ଆସିଲା, କି ଟିକେ କଟି କଟି ଆସୁଚୁ ତ ପୁନର୍ବାର ଆପଣ ଟିକେ ଇଏ କରନ୍ତୁ।
ଆଉ ନାଇଁ ମୁଁ ଘର ଭିତରେ ଅଛି, ତ ସେଥିପାଇଁ ବୋ ହେଇ ଏମିତି ହଉଚି ହଁ।
ଆଚ୍ଛା ମତେ ମହା ଏବେ ସୁ ପୂଜା ସଠିକ୍ ଭାବରେ ମୋତେ କାହିଁ ଇଚ୍ଛା ହେଉଛି ଆପଣଙ୍କ ଆପଣ ଯେଉଁ ବ୍ୟାଚରେ ପଡ଼ୁଥିଲେ ମୁଁ ଆପଣଙ୍କୁ ଉପର ବ୍ୟାଚ ହେଇକି ଆଉ ମୁଁ ସ୍ଵାଗତମ ଆପଣ ଜଣେଇଥିଲେ କି ମତେ ମୁଁ ଆ ଆପଣଙ୍କୁ ସାଗତମ ଜଣେଇ ଥିଲି ନା ଆପଣ ମତେ ବିଦାୟ ଜଣାଇଥିଲେ ବହୁତ ଖୁସି ଉଲ୍ଲାସିତ ହେଇଥାଏ ଏ ଜୀବନରେ ସେ ମୌକା ଟି ମିଳିପାରିବ ନା କେବେ ମିଳିବ ନାହିଁ ହଁ ଆଜ୍ଞା କିଛି କହୁନାହାନ୍ତି ହଁ ମାନେ ଆପଣ ଯେଉଁ ଆପଣ ମୁଁ ଚାହୁଁଛି କି ଆପଣ ମୋର ବ ମାନେ ମୋର ସାନ ହେଇକି ମୁଁ ଆସିଲେ କ ଯୋଉ ଆମ ବିଦ୍ୟା ମହାପି ମୁଁ ମୁଁ ଆପଣଙ୍କୁ ସ୍ଵାଗତମ ଜଣେଇବାକୁ ଚାହୁଁଛି ଏବଂ ଆପଣ ମତେ ବିଦାୟକାଳୀନ ଯେମିତି ମହାବିଦ୍ୟାଳୟ ହୋଉଛି ତ ମତେ ଆପଣ ସେଇଭଳିଆ କରିଥିଲି ଟି ଖୁସି ହେଇି ଲାଗିଥାନ୍ତା। ମୁଁ ଚାହୁଁଛି ସେମିତି ହୋଉ କାରଣ ମୁଁ ସେସବୁ ଜିନିଷ ଟେ ଗ୍ରହଣ କରିପାରିନଥିଲି ତ ମୁଁ ଆଉ ତ ଚାହୁଁଛି ହବା ପାଇଁ। ସେ ସମ୍ଭବପର ନଏଟା ଗୋଟେ ଖାଲି ସ୍ୱପ୍ନର କଥା କାହାଣୀ ଭଳିଆ।
ହଁ ଯାଇ ସାରିଲାଣି ତ ସେଇ କଥା ଆମେ ଆଉଥରେ ପୁନର୍ବାର କରିପାରିବା ନାହିଁ।
ହୁଁ। ଆଚ୍ଛା ଆଉ ହଲ ଆଉ ଆପଣଙ୍କ ମହାବିଦ୍ୟାଳୟରେ ଶିକ୍ଷ ଶିକ୍ଷକ ମହୋଦୟ ଏବଂ ଶିକ୍ଷୟତ୍ରୀ ମହୋଦୟା। ଙ୍କ ସହିତ ସମ୍ପର୍କ ଆପଣ କିପରି ଥିଲା ଭଲ ଥିଲା ଶୁଭୁ ଥିଲା କଣ ଶୁଭୁଥିଲା ଟିକେ ତା ବିଷୟରେ କିଛି ବର୍ଣ୍ଣନା କରି କୁହନ୍ତୁ?